ର ଅ
ହଁ କଣ କରୁଚ? ହାଲୋ।
କାମ ସାରି କିି ଇ ବା ମୁଁ ଘରକୁ ଆସିଲି।
ଓହୋ ହ ତମ କଥ ତମ କଥା ଟିକେ କ୍ଲିୟର ସେ ଶୁଭୁନି।
କହିଲି କାମ ସାରିକି ରୁମ କୁ ଆସିଲି। ହଁ ନେଟୱର୍କ ଆସୁନି। ଅଛି ଆମର ନେଟ ନେଟୱର୍କ ପ୍ରୋବ୍ଲେମ ହୁଏନି। ଅଚ୍ଛା ଆଚ୍ଛା
ହୁଁ ହୁଁ ହଉ।
କାମ ସରିନି ତମର? ହଁ ଖାଇ ଦେଇଥିଲି ଚମିନ ଖାଇ ଦେଇଥିଲି। ଆଉ ସୁଜି କାକେରା ଖାଇଲି।
ଓହୋ। ନା ମୁଁ ଏବେ ଆରମ୍ଭ କଲି କିଛି କାମ ନାହିଁ ଛତୁ ଭାଜିଲେ ପଖାଳ ଖିଆ ହବ ତ ଭାଜିବି ଆଉ। ଖାଇଲାବେଳୁକୁ ଲେଟ ତ ସେଥି ପାଇଁ ବସିକି କାଟୁଚି ଆଉ।
ଓହୋ ମୁଁ ଏଇକା ଖାଇ ଦେଇଚି ଆଉ କିଛି ଖାଇବାର ନାହିଁ ରାତିରେ।
ଓହୋ ରାତିିରେ ଭୋକ ହବନି?
ନା ପେଟ ଫୁଲ ଅଛି। ସୁଜି କାକରା ପୁଣି ଚମିନି ପେଟ ଆଉ ଅଛି ନା?
ହଁ ଭଲରେ ଶୋଇ ପଡ଼ିବ
ହଁ ନାଇଁ ମ ଖାଇବି। ହେଭି ଖାଇ ଦେଇଚି।
ଆଉ ରୁଟି କରି ସାଇଲଣି?
ହଁ କରିଦେଇଥିଲି କରିଦେଇକି ବେ ରୁଟିକୁୁ ସେ ଆମିଷ ତ ଥିଲା ସେଇଟା ଆଉ।
ରୁଟି କି ମାଛ ଖାଇବେ ନା ଚିକେନ କରିଛନ୍ତି?
ନାଇଁ ଚିକେନ ନାଇଁ ସେ ଆଇଁଷ ଅ ସମସ୍ତେ ରାତିରେ ଖାଇବେନି। ରୁଟି କ୍ଷୀର ଖାଇଦେବେ ଆଜି କିଛି ରୋଷେଇ ନାହିଁ। ଏଯଉ ଖାଇ ଦେଇଚନ୍ତି ଜଳଖିଆ ଉପରେ ଟିକେ ଖାଇ ଦେଇଚନ୍ତି ତ ବହୁତ ମାନେ ଇଚ୍ଛା ଯେ ଖାଇବ ଖାଇବ ନହେଲେ ନାଇଁ ଆଉ।
ଧର ଯଉଁଦିନ ରୁଟି ଅଧିକା ହେଇ ଯାଇଥିବା ସକାଳୁ ଚା ରେ ଖାଇଦଉଚ?
ରୁଟି ନାଇଁ ମୁଁ ମାପିକି କରେ।
ନା ନା ତମେ କହିଲ ଆମେ ରୁଟି କରିସାରିଲୁଣି ରୁଟି କରିସାରିଲଣି ଯେତେବେଳେ ତ ତମେ ସନ୍ଧ୍ୟାବେଳୁ ସମସ୍ତେ ଖାଇ ଦେଇଚ ହେଲା ସନ୍ଧ୍ୟାବେଳଳେ ଯୋଉ ଖାଇ ଦେଇଚ ତାପ ପୁଣି ଯଦି ଏଇନା ସମସ୍ତଙ୍କ ପାଇଁ ଯାହାହେଲେ ଦି ଦିଟା କରିଥିବ ମୁଁ ଯଦି ବଳିଲା କିଏ କହିବ ମୁଁ ଖାଇବିନି। ଯଦି ବଳିଲା ହେରା ତ ଚା ରେ ଖାଇବ ସକାଳେ ଆ କଣ କରିବ?
ନାଇଁ କାଉ କାଉ କୁ ଦେଇ ଦିଆଯାଏ।
ଅ ହ। ସୋଇଚ ତ ତମେ ତମର।
କଣ କହିଲ?
ମୁଁ କହିଲି ଶୋଉଛଚ ତମର କେତବେଳେ?
ଶୋଉ ଶୋଉ ସାଢେ ଦଶଟା ସେପଟକୁ।
ଖରା ଦିନ ବୋଲି ଆଉ।
ହୁଁ ଖରା ଦିନ ନୁଏଁ।
ଆଉ ଆଜି କେ ସନ୍ଧ୍ୟାରେ କେମିତି ଶୀତ ଲାଗୁଚି।
ବିଲକୁଲ ଶୀତ ନାହିଁ ସେ ଦିନ ଯାକ ଥଣ୍ଡା ପାଗ ରହିଲା ଏଇ ସନ୍ଧ୍ୟା ବେଳ ଟା ଟିକେ ଗରମ ଲାଗିଲା। ବହୁତ୍ ମାନେ ଗରମ।
ଆ ସେ ସେଇ କଥାତ ମୁଁ କହୁଛି।
ତାପରେ ଫୁଣି ପବନ ଟିକେ ହେଇକି ଥଣ୍ଡା ଲାଗିଲା।
ତମର ଝିଅ ତମର ଝଅ ଦିନେ ବେଶୀ ସାଙ୍ଗ ନା ବାହା ହେଇସାଇଲା ପରେ ବେଶୀ ସାଙ୍ଗ?
ସାଙ୍ଗସାଥି ସାଙ୍ଗସାଥି ସବୁ ଟଚ୍ ରେ ଅଛନ୍ତି ଆଗରୁ ଝିଅ ବେଳେ ବେଶୀ ସାଙ୍ଗ ନା।
ଏବେ ଅଛନ୍ତି ତ?
ହଁ ହଁ ବେଷ୍ଟ ଫ୍ରେଣ୍ଡେ।
ସେମ୍ ହେମିତି ହେଲେ ଆଉ କଥା ହେଇ ହେଇପାରୁନଥିବ ଏତେ ନାଁ?
ହଉଛି ନା କଥା ହଇ ହଉଛି ସେମାନେ ବି
ମ୍ୟାରେଜ କରିଗଲେଣି ସେମାନେ ତାଙ୍କ ଟାଇମ ନେଇକି
ନାଁ ନାଁ ଯେମିତି ସେମା କାହା ପାଖେରେ କେତେବଳେ ଆଉ ଟାଇମ ଯେତେବେଳେ ଝିଅ ଦିନେ ଯେମିତି ଥିଲ ଆଟାଜ୍ ମାନେ ଗୋଟେ
ନାଇଁ ମୋର ତ ଯେତିକି ଚାଙ୍ଗ ସାଇ ପଡିଶା ତ ସେମିତି ଆମେ ଟଚ୍‌ରେ ଅଛୁ ଗ୍ରୁପ ଆଡ କରିଦେଇଚୁ ଗ୍ରୁପ ରେ ମେସେଜ ଫେସେଜ ଟିକେ। କଥା ହେଇ ପଡୁଚୁ ଆଉ ଏଇନା ବାହାର ଏମା ମାନେ ଲାଇନି ସାଙ୍ଗ ଗୁଡା ମୋବାଇଲ ଫୋବାଇଲି ଏମ୍ତି।
ସପ୍ତାହକୁ ଥରେ ଲେଖେ କଥା ହେଇପଡିଲେ ବି ଚଳୁଚି। ସେଇ ତ ସଂସାର ଭିତରେ ପସିଲେ ସେ ସଂସାର ଉପରେ କଥାବାର୍ତ୍ତା ଟିକେ ହେଉ
ତାପରେ ସମସ୍ତଙ୍କ ସମସ୍ତଙ୍କ ଫ୍ୟାମିଲିରେ ଆକ୍ସେପ୍ଟ କରିବେନି ନା।
ନାଇଁ ଆଜିକାଲି ମୋବାଇଲ ଯୁଗ ହେଲାଣି ସବୁ ଆ ଆକ୍ସେପ୍ଟ କରିଦଉଛନ୍ତି ଟାଇମ ଦି ବାହାର କରିଦଉଛନ୍ତି। ବେଶୀ ସମୟ କଥା ନ ହେଲେ ବି କମ କମ କମ କମ ସମୟ କଥା ହଉଚନ୍ତି ନା ହଉଚନ୍ତି କଥା।
ହଁ। ମାନେ ଅଧିକ ସମୟ ମୋବାଇଲ ଧଇଲେ ବି ଏଇ ଅଧିକ କଣ କହିଲ? ଆଁ କଣ ଗୋଟେ କହୁଥିଲି ଭୁଲିଗଲି ଛାଡ?
ବେସି ସମୟଟା ହେଲେ ଇଏ ଘର ଝାଡିବାକୁ ଟିକେ କଣ ଟିକେ ରାଗ ରୁଷା କରିବେ ଟାଇମ ସେଇଟା ନିଜ କାମ ସରି ମୋବାଇଲରେ
ନାଇଁ କ କହିବେନି ଶୁଣୁନ କହିବେନି।
ଭଲରେ ରଖିବି ହଁ ହାଁ ଠିକ ଠିକ କହିଲ।
ତମେ ଶ-ଅ-ଶହେ ମାନେ ହ ତମେ ହଜାରେ କାମ କରିକି ବସ ହେଲା। ହ ହଜାରେ କାମ କରିକି ବସ। ସେଟା ଦେଖାଯିବନି ଆଉ ଯେତବେଳେ ତମେ ଏଇନା ମୋବାଇଲା ଟା ଟିକେ ଧରିକି ବସିବ ସେଇଟା ଦେଖାଯିବ।
ଦେଖାଯିବ। ସେ କାମ ସାରିକି ତ ବସିକି ପାଞ୍ଚ ମିନିଟ୍ ଦେଖୁଚ ନା ଆଉ କଣ ଦିନ ଯାକ ମୋବାଇଲ ଦେଖୁଚୁ।
ହଉ ଅଁ
ମନହବ ମୋବଇଲ୍ ଟା ଥୋଇଦବା ପାଇଁ ଆଉ କଣ
ସେୟା।
ନାଁ।
ତମେ ତମର କେତେ ମାନେ ତେ ଟଚରେ ଅଛ କି ନାଇଁ
ଉୁଁ। ମୁଁ ଆମର ଗ ସ୍କୁଲୁ ସାଙ୍ଗ ମାନେ ସବୁ ଅଛନ୍ତି ହେଲା।
ହଁ।
ସବୁ ଗୋଟେ ଗ୍ରୁପରେ ଅଛନ୍ତି ଯୋଉ ହ୍ବାଟସପ୍ ଗ୍ରୁପ ରେ ଅଛନ୍ତି? କିନ୍ତୁ କେହି ଗୋଟେ ମେସେଜ୍ ନାହିଁ କି ସମସ୍ତଙ୍କ ସମସ୍ତେ ଷ୍ଟୋରି ଦେଖୁଚନ୍ତି। କେହି କାହାକୁ ମେସେଜ୍ ନାଇଁ କିଛି ନାଇଁ କି କିଛି ନାହିଁ ହେଲା କିନ୍ତୁ ଯୋଉ ଭୋଜିଟା ମାନେ ନ ବସୁଣୁକୁ ଚାଲିବ ଆଉ ସଇଲା ଆଉ।
ହଁ ହଁ ବ୍ୟାଚ୍ ଫିଷ୍ଟି ଭୋଜି ଅଁ ବର୍ଷକେ ଥରେ ସେ ଏତବେଳକୁ ଭଲ ଚାଲେ।
ଆମର କଣ ଅଛ ଆମର ଦେଖ ଆମେ ସ୍କୁଲ ଟାଇମରେ ନା ଆମର ଯାହା ଆମ ଗାଁ ପିଲା ଆମେ କଥାବାର୍ତା ହଉଁ ହେଲା। ପୁଅ ଝିଅ କଥାବାର୍ତା ହଉ। କିନ୍ତୁ ଅଲଗା ଛୁଆ ଯୋଉ ହଷ୍ଟେଲରେ ରହିବା କି ଅଲଗା ଗାଁ ପିଲା ଆମେ କୋଉ ପୁଅ ପିଲାଙ୍କ ସହିତ କଥା ହଉନ କିନ୍ତୁ ଏବ୍ ବେ ଯେତେବଏ ବଡ ହେଇଗଲେ ଗ୍ରୁପ୍ ହେଇଗଲା ଆଉ ଭୋଜି ଭାତ ହେଇଗଲେ ତାହେଲେ ସେଠି ଭୋଜି ଭାତରେ କଣ ଆରେ ତୁ ଏଇଆ ତୋ ନା ଏଇଆ ଏମିତି କେତେଏଳୁରୁ ଛିହ୍ନା ବର୍ଷେ ପୁଅଝିଅ କଥାଆର୍ତ୍ତା। ସ୍କୁଲ ଟାଇମରେ ଆମ ଆମ ଗ ଥିଲା କିନ୍ତୁ ଏବେ ଏବେ କାରେ ଏବେ ସବୁ ପୁଅ ଝିଅ ସମାନ କଥାବାର୍ତ୍ତା ସବୁ।
ହଁ।
ସେତେବେଳେ ସେଟା କଣ ଜାଣଥୁ
ନାଇଁ ପା।
ଏବେ ଯେମିତି ନଅଲେ କିଛି ସେତେବେଳେ ମାନେ କଁ କୁଅନି ଏବେ ଯେମିତି ଏଗାର୍ ଦଶ, ଏଗାର ବର୍ଷ ଛୁଆ ହଉନାହାନ୍ତି ଛୋଟରୁ ଛୁଆ ହଉନାହାନ୍ତି ଭଲପାଇବା କଣ ଯାଣୁଚନ୍ତି ଆଁ ସେତେବେଳୁ ଜାଣୁଥିଲେ?
ନାଇଁ ଏବେ ବେଶୀ ମୋବାଇଲି ସେୟା। ଚାଇନା ମୋବାଇଲି ଯୋଉ ଆଣ୍ଡ୍ରଏଡ ସେଟ୍ ଧରୁଚନ୍ତି ଏଇ ସବୁ ନେଇକି ଟିକେ ଲୋ କ ସ୍ମାର୍ଟ ହେଇଗଲେ ଲୋକ ମୋବାଇଲ ଧଇଲେ ସାଙ୍ଗସାଥି ଭୁଲିଗଲେ। ଏମିତି ମୋବାଇଲ ବି ସମସ୍ତ କରଦେଲା ମୋବାଇଲ ପାଇଁ ଆ ଲୋକ ହେଇପାଇଲେ ମୋବାଇଲ ପରିବାର ସମ୍ପର୍କ ସାଙ୍ଗସାଥ୍ ତି ସମସ୍ତଙ୍କ ଠୁ ବି ଦେଲା।
ଯେତେବେଳେ ଥିଲୁ ଆମ ଖଜାରେ ଯେତେବେଳେ ଥିଲୁ ଆମେ ସବୁବେଳେ ତାସ, କାଚ କୋଉଡି ଗୋଡି ମାନେ ଯୋଉ ଖେଳନ୍ତି ସେଇରା ଥିଲା ଦିନ ଯାଉଥିଲା ଆମେ ଲୁଚା ଚ ଆମର ଖଞ୍ଜାଟାଙ୍କ ଲୁଚା ଚୋରୀ ପୁରା ଖେଳିଲୁ। ଲୁଡୁ ଟିବି ଏଇଥିରେ ଯାଏ ଦିନ ଆ କି ଆଜି କାଲି ତ ସବୁ ମୋବାଇଲ ଆଉ।
ହଁ।
ହ
ଟାଇମ୍ ଟିକେ ପାଅ ତ ନିଜେ ମୋବାଇଲ ଟିକେ ଚଲାଅ ଆଉ କିଏ କାଆକୁ କ
ସବୁ ଦିନିଷ ଦୁପରେ ସବୁ
ତ ଇନଷ୍ଟାଗ୍ରାମ୍ ଚଲଉଚୁ ତାହେଲେ ଆଇଡି କଣ? ମୁଁ ଟିକ ମୁଁ ଲାଇକ୍ କରିଦେବି।
ମୋତେ ଏ ମେସେଜ୍ ରେ ଦବ ମୋ ଆଇଡି ମେସେସ୍ କରିବା ପାଇଁ।
ଓ, ହଁ।
ଚାଷ
ଆଉ।
ଆଉ କଣ କୁହ?
ଏଇ ବାହାର ଜିନିଷଟା ଖାଇଲେେ ନା ଡାଇଜେସନ୍ ହେଲା ବେଳକୁ ବହୁତୁ ଲେଟ୍ ଖାଲି ପେଟ ଠେସି ହେଇକି ରହିବ। ମୁଁ ବହୁତୁ କମ୍ ଖାଏ ଖାଉନି ହଁ, ହଁ ଚାଲା ଚଲେଇଚି ସେତେବଳୁ।
ଚାଲୁଚ ଆଉ ତୋମେ ଖାଇବ କଣ ପାଇଁ କି ଚାଲିବ କଣ ପାଇଁ? ମୋର ଯେମିତି ଗ୍ୟାସ୍ ବାହାରିଲା, ମୁଁ ଗରମ ପାଣି ପିଇଦେଲି ହେଲା। ମୁଁ କହିଲି ହଁ ମୁଁ ହଁ ଦିନେ ନା ଦିନେ ମରିବା। ତ ଖାଇ ପିଇକି ମରିବା ନି କାହିଁକି ଯାହା ହଉଛି ଆଉ।
ହଁ ଯେ ହାଲକା ବେଶୀ ବେଶୀ ମୁଁ ଖାଏନି। କିନ୍ତୁ ମାନେ ଏମ୍ ଖାଇଲା ମାନେ ତ ଠେସି ହେଇଯାଏ ତ ପେଟଟା ଏମତି ଆଉ।
କେତ କେତେ ଦିନ ହେଇଗଲାଣି ଘରକୁ ଯାଇନ କି?
ମୁଁ ଘର କୁ କେବେ ଯାଇନି ହେଇଗଲାଣି ସେ ପାଛ ପାଞ୍ଚ ଛଅ ମାସ ହେଇ
ଅଁ, ହଁ। କହି କ-କହୁଥିଲି କଣ କି ଚନ୍ଦନ ଯାତ୍ରାରେ କଣ ମାନେ ତ ଚନ୍ଦନ ଯାତ୍ରା ଟା କେମିତି ପୂଜା ପାଠ ହୁଏ। ମୁଁ
ଜାଣିନା ମୁଁ ନିଜେ ବି ଜା, ମୁଁ ନିଜେ ବି ଜାଣିନି ଚନ୍ଦନ ଯାତ୍ରା କଣ? ତୋମେ ଆଜି କହିଲ। ମୁଁ ଶୁଣିଛି ଚନ୍ଦନ ଯାତ୍ରା, କେମିତି କଣ ଜାଣିନି।
ଓହୋ।
ହଉ, ତାନେ ରୁଟି କି କ୍ଷୀ ତୋମର ରୁଟି ଆଇ ସାଙ୍ଗେ କ୍ଷୀର ନା?
କଣ କହିଲ?
ରୁଟି ନହେଲେ ଆଇଁଷ ଆଉ କ୍ଷୀର ଅଛି ନା ଆମର
ହଁ।
ଆ, ମୁଁ ତ ସତୁ ଭାଜିବି, ପୁଡାପୁଡି କରିକି ତ ଆଉ କଣ ଅଛି ଖାଇବା।
ହେମତି ଖାଏ, ହଁ।
ହାଲକା ଖାଇବା ଠିକ୍ ଅ
ମୁଁ ତ ହାଲକା ଖାଇବା ଟା ଠିକ୍। ମୋତେ ବେଳେବେଳେ ଥଣ୍ଡା ହଉଚୁ ତ ରୁଟି ଖାଇ ଦଉଚି ତ କରିବୁ କଣ।
ନା।
ଖାଇବା ତେନ୍ତୁଳି ଭାରିଛି।
ଏ ହଁ।
ତୋମେ ତୋମେ ଭାତ ଖାଅନି ନା?
ଭାତ ତ ଖାଏ ନା। ଖରା ଉଁ, ଖରା ଦିନ କହିଲି ପା ଯାହା ହା ଅଁ, ଯେତୋଳେ ଯାହା ସେମିତି କିଛି ନାହିଁ। ଏଇ ଦେଖ ଖାଇଦେଲି ଉଁ, ପୁଁ, ବାହାର ଜିନିଷ ଖାଇଦେଲି ଆଉ କିଛି ଖାଇବାର ନାହିଁ। ଯେତବେଳେ ଯାହା।
ତୋମର ତ ଇଆଡୁ ସିଆଡେ ଖାଇବ ନାହିଁ। ଯେତେବେଳେ ଖାଇଦଉଛ ହେଲା ଆଉ ନାଇଁ?
ହଁ ହେରା ହେଇଯାଉଛି ଆଉ ଆଉ କିଛି ଖାଇବାକୁ ପଡ ପଡ ହଉ କଣ ଭଜା ଭୋଜି କରିଛ ତା ହେଲେ କର।
ହେଲା।
ହ୍ୟାଲୋ ଘର ଭିତରେ ବୋଲି ନେଟୱାର୍କ ପ୍ରୋବ୍ଲେମ ରହୁ କି?
ପାଉନି ମର, ନା ତମର ପାଉନି।
ମୋର ତ ଆମର ଫାଇଟି ପୁରା ଫୁଲ ରହୁଛି ତ।
ମୁଁ କହିଲି ହଉ ରଖୁଛି ତାହେଲେ।
ହଁ ହଁ ହଉ ଠିକ ଅଛି ରଖ ତା ହେଲେ।
ହଉ ତ